ଆଜ୍ଞା। ହଁ। ହ୍ୟାଲୋ ମୁଁ ହଁ ମୋ ଭଏସ ଆସୁଚି ହ୍ୟାଲୋ?
ଆଜ୍ଞା।
କଣ କରୁଥିଲ?
ହଁ ଏଇ ବସିଛି ଆଉ।
ବସିଚି ଆଉ।
ଆଉ
ଆପଣ କଣ କରୁଛନ୍ତି?
ମୁଁ ଏଇଠି ବସିଥିଲି ଆଉ।
ଆ ହଉ। ଆଉ ଖାଇବା ପିଇବା ହେଇନାଇ?
ନା ନା ଖାଇବା ପିଇଆ ହେଇନି ଏବେ କରିବା ଆଉ। ତମର? ଖିଆପିଆ ସଇଲାଣି?
ହଁ ହଁ। ହୁଁ ଆଉ ଦେହ ଭଲ୍ ହଁ ରୁଟି ତରକାରୀ ଖାଇଚି ଆଉ। ତମେ?
ହୁଁ ଆମର ବନେଇ ବି ଖାଇବା ପାଇଁ କଣ ବନା ହବ?
ହଁ।
ସେ ଉପମା ନହେଲେ କଣ ଗୋଟେ ବନା ହେବ ଖାଇବ ଆଉ।
ଆଛା ହଁ। ବନା ହବ ବନା ହେଇନି?
ହଁ ହଁ ବନାହବ।
ହୁଁ।
ଆଉ ଟିକେ କାମ ଥିଲା ତ ସାରିକରି ବନା ହବ ଆଉ।
ଆଉ, ଆଉ କଣ ଖବର କୁହ ଭଲ ନା ସବୁ।
ହଁ ଭଲ କଣ? ଦେହ ଟିକେ ଖରାପ ହେଇଯାଇଥିଲା ତ ଥଣ୍ଡା ପାଇଁ। ସେଥିପାଇଁ ଟିକେ, ହଁ ହଁ ମେଡିସିନ୍ ଖାଇ
ଘରେ କଥା ହେଇଥିଲ?
ହଁ ଘରେ କଥା ହେଇଥିଲେ, ମା କଥା ହେଇଥିଲା। ମାଙ୍କ ଦେହ ଟିକେ ଖରାପ ଥିଲା ଯେ ଏବେ ଟିକେ ଭଲ ଅଛନ୍ତି ଆଉ।
ଅଁ ଭଲ ଅଛନ୍ତି ନାଇଁ?
ହଁ ହଁ କଣ କହିଲ?
ବାପାଙ୍କ ଦେହ ଭଲ ଅଛି?
ଏ ହଁ ହଁ ବାବାଙ୍କ ଦେହ ବାବାଙ୍କର ସୁଗାର ବାହାରି ଥିଲା ଯେ। ଆ ଟିକେ କମ୍ ଅଛି ଆଉ।
ହଁ ଟ୍ରିଟମେଣ୍ଟ ଠିକ୍ ଠାକ୍ କର। କାଇଁକି ନା ଏବେ ଦେହ ଖରାପ ଯୋଉ ହଉଚି ନା। ଆଉ ଏନଭାରମେଣ୍ଟ ବିଶେଷ ଏତେ ଭଲ ନାହିଁ। ତ ଦେଖି ଚାହିଁକି ସବୁ କାମ କର ଆଉ।
ହଁ ହଁ ହଁ ହଁ ତାଙ୍କର ଏ ଯୋଉ ଏ ଦେହ ଖରାପ ଥିଲା ସେଥିପାଇଁ କା ସୁଗାର ଟେଷ୍ଟ କରାହେଇଥିଲା, ତାପରେ ସୁଗାର ଟିକେ କମ୍ ଅଛି।
ଆଉ ପୁଅ କଣ କରୁଥିଲେ?
ହୁଁ ସିଏ ଘରେ ଥିଲା ଆଉ।
ତାର ପଢାପଢି କମ୍ପ୍ଲିଟ ହେଲାଣି ନା ହେଇନି? ହବ। ତାର କଣ ଏବେ ପଢାପଢି ସଇଲାଣି ନା? ନା ସରିନି?
ପଢା ପଢି ତାର ଉଁ ଚାଲୁଥିଲା କଣ୍ଟିନ୍ୟୁ କରୁଥିଲା ସରିବ ଆଉ।
ଓହୋ, ଆଚ୍ଛା। ଆଉ। ତାହେଲେ। ହୁଁଁ। ଯାଇନ? ମାର୍କେଟ ଆଡେ ଯାଇନ?
ହୁଁ ମାର୍କେଟ ଆଡେ ଟିକେ ଦେହଟା ଭଲ ଲାଗିଲେ ଯିବା। ଟିକେ ବୁଲାବୁଲି କରିକି ଆସିବା। ମାଲୋ।
କେତବେଳକୁ ଯିବା।
ହଁ।
ଏବେ।
ମୁଁ ଯିବି ଭାବୁଚି ଉମ୍ ଦଶଟା ବେଳେ। ଭାବୁଚି ଦଶଟା ବେଳୁକୁ। ହଁ, ଟିକେ ଚା ପିଲେ ଦେହ ଟା ଭଲ ଲାଗିବ ତ। ନହେଲେ ଘରେ ବନେଇକି ଚା ଟା ପିଇବେ।
ଟିଫିନ୍ କିଛି କରିନ ନା?
ଟି ବନେଇ ପିିଇଲେ ଭଲ ଲାଗେ।
କଣ ପକେଇଲ ରେଡ୍ ଟିରେ ନା ସେମତି କରିଦେଲ?
ନା ନା ରେଡ୍ ଟି ଟା ଏଇ ବସ ବନେଇବି ସେ ହଉଛି ଖାଲି ଏଇ ମୋର କାଢା ଟାଇପ୍ ର ଗୋଟେ କରିକି ରେଡ୍ ଟି ରେ ଅଦା ଆଉ ଉଁ, ପୁଦିନା ଏସବୁ ପକେଇକି ବନେଇବି ସେ ସେ ଟିକେ ଭଲ ଲାଗିବ।
ହଁ ସେଇଟା ଟିକେ ଟେଷ୍ଟ ଲାଗେ। ଆଉ କ୍ଷୀର ଚା ଏବେ ପିଅନ୍ତିନି। କାରଣ କ୍ଷୀର ଚା ଟା ବହୁତ
ଛନ୍
କନ୍ କି ଦେହ ପାଇଁ ଖରାପ ନା ପେଟ ଗ୍ୟାସ୍ ହେଇଯିବ।
ହଁ ଥଣ୍ଡା ପାଇଁ ଟିକେ ଥଣ୍ଡା ପାଇଁ ଟିକେ ଦରକାର ସେଇ ସେଇ ଚା ଟା ଟିକେ ଭଲ।
ହଁ। ଆର ଟିଫିନ୍ ରେ କିଛି ବନେଇନ ନା ବନେଇବ?
ହଁ ଟିଫିନ୍ ରେ ବନେଇବି କଣ ବନେଇବା। ଭାବୁଚି ସୁଜି ଉପମା ହିଁ କରଦବା। ଆଉ ତୋମେ ଯଦି କିଛି କରିଚ ଦିଅ।
ଆଁ, ହଁ କରିବି କଣ, ଆମ ଘର ଆଡେ ଆସ ମୁଁ ନିହାତି ଦେବି।
ନା ନା ତୋମେ ନେଇକିରି ଆସ। ଘର ଆଡେ ଯିବା କଥା, ଘର ଆଡେ ଯି ବା କଥା ନାଇଁ, ତୋମେ ନେଇକିରି ଆସ, ମୁଁ କଣ ସବୁବେଳେ ଯାଉଥିବି। ମୁଁ ତ ସବୁବେଳେ ଯିବି ପାଇଁ।
ଟାଇମ୍ ଟା ବାହାର କରିବାକୁ ପଡିବ ନା। ନଲେ କଣ ହବ?
ଥିବୁ। ମୁଁ ତ ଆପଣଙ୍କ ଆଡେ ସବୁବେଳେ ଯାଉଛୁ ବୁଲିବା ପାଇଁ। ଆପଣ ତ କେବେ ଆସନ୍ତୁ।
ଆଜ୍ଞା।
ଟିକେ ଟାଇମ୍ ବାହାର କରିକି ବୁଲିବାକୁ ଆସ।
ଏ ଯୋଉ ଦେଖିଆ ଏବେ ଚାଲିଚି ତ ଅଫିସ୍ କାମ ଠିକଠାକ୍?
ହଁ, ହଁ ଅଫିସ୍ କାମ ଚାଲଛି ଆଉ।
ଭାବୁଚି ଠିକଠାକ ଥିବ। କାରଣ ଏବେ ସେ ତ ପ୍ରାୟେ ମୋ ପିଲା କଉତିଲେ ପିଲାମାନେ କହୁଥିଲେ ଯେ, ଠିକ୍ ଠାକ୍ ଚାଲିଚି ବୋଲି ଅଫିସ୍ କାମ। ଆ, ମେ ବି ତୋମର ବି ଠିକ୍ ଠାକ୍ ଚାଲିଥିବ।
ହଁ ତୋମ କାମ, ତୋମ କାମ କେମତି କଣ ଚାଲିଛି କୁହ?
ହଁ ଠିକ୍ ଠାକ୍ ଚାଲିଚି ଆଉ କଣ କରିବା। ଏବେ ତ ଉଁ, ଯାହା ଯେମତି ଠାକୁରଙ୍କ ଦୟା ରୁ
ଆଉ ତୋମ ଝି- ଆ, ଆଉ ତୋମ ଝିଅ କେମିତି ଅଛି?
ସିଏ କୁଅନି ସିଏ ବହୁ ଚଗଲା ହଉଛି। ଏଇ ଏବେ ସେ ନଣ୍ଡା ହେଲା।
ହୁଁ।
ତା ଚୁଟି କଟା ହେଲା ସେ ପୁରା ନଣ୍ଡା କରିଦେଇଚନ୍ତି। ଆଉ ବାରିକ ଆସିଥିଲା ତାକୁ ନଣ୍ଡା କରିଚି। ଆଉ ଖାଲି କାନ୍ଦୁଥିଲା ଏବେ ଗାଧେଇଆକୁ ଯାଇଥିଲା ମୁ ମୁ। ଉଁ ଯୋଉ ମତେ ଖୋଜୁଥିଲା ଉଁ ଯୋଉ ତମ ଗଲା ଥିଲା ବୋଲି ମୁଁ ସେଥିପାଇଁ ଆଉ ଗଲି ନାହିଁ ତା ମନ ଦୁଃଖ ଆଉ।
ଓହୋ ତାକୁ ନଣ୍ଡା କରିଦେଇଛନ୍ତି ବୋଲି ତା ମନ ଦୁଃଖ ହେଇଯାଇଛି।
ଆଉ ନଣ୍ଡା କଲେ ସେ ମନ ଦୁଖ ହବନା ତାର ଚୁଟି ଗୁରା ପଳେଇଲା।
ହଁ ଚୁଟି ନୂଆ ଚୁଟି ପୁଣି।
ତମେ ବି ନା ମନ୍ ଦୁଃଖ କରିନଥାନ୍ତ କି ତମ ଚୁଟି ପଳେଇଥିଲେ?
ନା ନା ସିଏ ତ ଛୋଟ ପିଲା ନା ସିଏ ଜାଣିପାରୁନି ତା ଚୁଟି ପଳେଇଯାଇଛି ତାକୁ କହିବ ପୁଣି ଚୁଟି ପଳେଇ ଆସିବ।
ହଁ ଚୁଟି ତ ପଳେଇଚି ପୁଣି ଆସିବ।
ହଁ। ତାକୁ ସେ ବୁଝିବା ଦରକାର।
କାନ୍ଦୁଛି ସେ ବହୁତ ଆଉ କଣ କରିବା। ଛୋଟ ଛୁଆ ନା ସେ ବୁଝୁନି। ଯେ ତାକୁ ଆମ। ଟୋଟାଲ ପରିବାର ତା ପାଖରେ ଥିଲେ ତଥାପି ସେ କାନ୍ଦୁଥିଲା। ଆଉ ଏବେ ଗାଧେଇବାକୁ ଗଲା ମତେ ବହୁତ ଖୋଜୁଥିଲା କାନ୍ଦି କାନ୍ଦିକି କହୁଥାଏ। ଉଁ ଯୋଉ ମାମା। ଖୋଜୁଥିଲା କଣ କାନ୍ଦି କାନ୍ଦି କହୁଥା। କୁଆଡେ ଗଲା ଆଉ ମତେ ମୋ ପାଖୁ ଆସିବ।
ଆଚ୍ଛା ତମକୁ ଖୋଜୁଥିଲା କି?
ହଁ ଖୋଜିବନି ନା। ଆଉ ସିଏ ଯେ ସବୁବେଳେ ମତେ ହିଁ ଖୋଜେ। ଯଉଠି ଯାହା ଯେତେବେଳେ ହବ ମତେ ହିଁ ଖୋଜେ।
ହଁ ହଁ କିଛି ପ୍ରୋବ୍ଲେମ୍ ଫେସ୍ କଲେ ସେ ତମକୁ ଖୋଜେ ଆଉ ଫାର୍ଷ୍ଟ ଆଉ ନାଇ କି।
ଅ ହଁ ସିଏ କଣ କି। ମୋ ପାଖରେ ସବୁବେଳେ ରହିଲାଣି ନା ମତେ ସବୁବେଳେ ଦେଖିଲାଣି ତ। ତା ଭଲ ମନ୍ଦ ସବୁ ପାଇଁ ମୁଁ ଅଛି ସବୁବେଳେ। ଆଉ ସେଥିପାଇଁ ସିଏ ଛାଡିକି ରହିପାରୁନି ଆଉ।
ଆଚ୍ଛା ଆ ତମେ ଯେତେବେଳେ ମ୍ୟାରେଜ୍ କରିବ ସେ କେମିତି ରହିବ?
ସେଇଟା ମୁଁ ଭାବୁଛି କେମିତି ତାକୁ ନେଇଯିବି ଭାବୁଛି ଆଉ।
ଆଚ୍ଛା ଆଚ୍ଛା ସାଙ୍ଗରେ ନେଇ ଆସିବ।
ହଁ ନିହାତି ନେଇଯିବି ଆଉ। ଉଁ ଛାଡିକି ତ ରହିପାରିବିନି ତାକୁ ଆଉ କଣ କରିବି ନେଇଯିବି ଆଉ।
ଆଉ ତମେ ଯେତିକି ତାକୁ ଭଲ ପାଇବା ଦଉଛ ସେ ସେ ମ୍ୟାରେଜ ପରେ ସେ ତମକୁ ମତେ ମନ ସିଏ ଖାଲି କାନ୍ଦିବ ଯେ। ଆ ତମେ ପୁଣି ସେତେବେଳେ କିଛି ନଥିବ ଆଉ କିଛି କରିପାରିବନି। ପୁଣି ସେ
ମୁଁ ସେୟା କହୁଛି ବା ମୁଁ ତାକୁ ନେଇଯିବି ମୋ ସାଙ୍ଗରେ ନେଇଯିବି ହେଲା। ନେଇଗଲା ପରେ ଉଁ ତା ଭଲ ମନ୍ଦ ବୁଝିବି। ତାକୁ ପାଠ ପଢେଇବି ବଡ ମଣିଷ କରିବି ଆଉ ଚାକିରୀ ବାକିରି କରେଇ। କୁ ଏ ଦୁନିଆକୁୁ ଛାଡିବି।
ଆଚ୍ଛା ଆଚ୍ଛା।
ଆଉ ନହେଲେ ହବନି ନା।
ଭଲ ହଁ ପିଲାମାନଙ୍କୁ। ଭଲ ପାଇବା ଦେଲେ ସେମାନଙ୍କୁ ଛାଡ଼ିକି ରୁହି ରହି ହୁଏନି। ହଁ ଯାହା ହେଲେ ବି ତାଙ୍କ ପାଖରେ ରହିଲେ ତାଙ୍କୁ ଭଲ ଲାଗେ।
ଉଁ ମୋର ତ ଆ ଏତେ ଆଦତ ହେଇଗଲାଣି ଯେ ମୁଁ କଦାପି ମାନେ। ଅସମ୍ଭବ ହେଇ ପଡୁଛି ମୁଁ ଯୁଆଡେ ଟିକେ ଗଲେ ଆଖି ଆଗରେ ସିଏ।
ଆଚ୍ଛା ଆଚ୍ଛା ଆଉ ଟିକେ ବଡ ହେଲେ ତମେ ତାକୁ ଧରିକିରି ଗାଡିରେ ବୁଲିବ ଆଉ। ତାକୁ ଗାଡି ଚଲେଇବା ଶିଖେଇଦବ ସେ ତମକୁ ଧରିକି
ଏ ଚା କଣ? ହଁ ତାକୁ ସବୁଆଡେ ବୁଲେଇବି ଟିକେ ବଡ ହେଇଗଲେ ସବୁଆଡେ ତାକୁ ମୁଁ ନେଇକି ଯିବି। ଏ ଛୋଟଟା ଅଛି ବୋଲି ସେ କୁଆଡେ ଯାଉନି। ଆଉ କାନ୍ଦିବ ଧରିବ ସେଥିପାଇଁ ମୁଁ ତାକୁ କୁଆଡେ ନଉନି ନହେଲେ ଦେଖ ଆଉ ସିଏ ଜାଣିଛ। ସେ ଖାଉଛି ଆଇସ୍କ୍ରିମ ଖାଉଛି ଆଇସ୍କ୍ରିମ ଖାଉଛି ସେ କ ଚାଟ ଖ ଖାଇକି ମାନେ ପୋଜି ଯାଇ ସବୁ ଖାଦ୍ୟ ଖାଇବି ବାହାର ଖାଦ୍ୟ କହୁଛିି ବେଶୀ ଖାଇବି ଘର ଖାଦ୍ୟ କମ ଖାଇବି କଣ କରିବା। ଛୋଟୋଛୁଆ ବାଇଆ ମନ।
ଏଠି ତାପ ଟାଇପ ରହିଛି ଆଉ।
ହଁ ମୋ ଟାଇପ ର ହେଲା କଣ ନାହିଁ ମୁଁ ତ ଜିନିଅସ ନା ମୁଁ ତ ବହୁତ ଭଲ।
ହଁ ହଁ ସେଇଟା ତ ସେଇଟା ନିଜକୁ କହିବା ଲୋକ ସବୁଠୁ ଏନର୍ଜିଫୁଲ କରେ। ଏ।
ମତେ ସବୁବେଳେ ମୋ ଭ ତ ସବୁବେଳେ ଏନର୍ଜି ବୁଷ୍ଟ ହେଇକି ଅଛି କାରଣ ମୁଁ ଯେମିତି ମୋ ଛୁଆଟାକୁ ବି ସେଇଭଳିଆ କରିଛି।
ଆଚ୍ଛା ଆ୍ଛ। ହଁ ହଁ ସିଏ ବଡ ହେଲେ ଆହୁରି ସ୍ମାର୍ଟ ହବ କାରଣ ଆଜିିକାା ଟ୍ରାଡିସନ ପିଲାମାନେ ଟିକେ ଅଲଗା ୟୁନିକ୍ ଅଛନ୍ତି ଟିକିଏ ଅଲଡ ଟ୍ରାଡିସନ୍‌। ସେମାନେ ନ୍ୟୁ ଟ୍ରାଡ଼ିସନ୍ ମିଶିକିରି ସେମାନେ ଫଲୋ କରୁଛନ୍ତି।
ହୁଁ।
ତଙ୍କା ମେମରି ବି ବହୁତ ସାତ ଲ ଚଲରେ। ତାଙ୍କ ସେମାନେ ସ୍ମରଣ ଶକ୍ତି ବି ଭଲ ରହୁଛି ସବୁ ଜିନି ଜଣିଷ ତାଙ୍କର ଆ ଭଲ।
ହୁଁ ଓକେ ଠିକ ଅଛି ତମେ ମତେ କି ସମ ପରେ କଲ କର ମୋର ଗୋଟେ କଲ୍ ଆସିବି ମୁଁ ରିସିଭ୍ କରିବି ଠିକ୍ ଅଛି।
ହଁ ହଉ ଠିକ ଅଛି ଦିନ ପରେ କଥା।
ଆଜ୍ଞା ଓକେ।